ହ୍ୟାଲୋ।
ହଁ।
କଣ କରୁଛ?
ନାଇଁ ଏଇ ବସିକି କଥା ଟିକେ ହଉଥିଲେ ସେ ସିଲେଇ ଦିିଦି ଆଇଥିଲା ତ।
ହୁଁ।
ଆମ ଗାଁର ସେ ଝିଅଟା। ହଁ।
କସିକ ଯାଇକ ଯ ଦେଇଥିଲା
ହଁ ସିଲେଇ କରିବାକୁ ନେଇଥିଲା। ଆ ନେଇକି ଆସିଥିଲୁ ତ ବ୍ଲାଉଜ ଶାଢୀ
ହଁ। ବ୍ଳା ବ୍ଲାଉଜ କେତେ ଲେଖା ନଉଚି?
ବ୍ଲାଉଜ ଗୋଟେ କ ନେଲା ଅଢେଇଶହ ଟଙ୍କା ଲେଖା।
ହଁଅ।
ଫଲ ଲଗେଇବାକୁ ନଉଚି ଅଶୀ ଟଙ୍କା।
ଅଶି ଟଙ୍କା ତ ଅଧିକା ନେଇଯାଉଛି?
ବହୁତ ସେ ନେଇ ଯାଉଛି ଆଉ ତାକୁ ଫଲ ଲଗେଇବାକୁ ଦେବି ନାହିଁ ନା ଲୁଗା ପିନ୍ଧିବି ନାହିଁ ଭାବୁଛି। ଆଉ ଦିଟା ହାତ ବଡ ବଡ ହେଇଯାଇଥିଲା।
ହଁ।
କୁ ହାତ କାଟିକି ଛୋଟ କରିବାକୁ ପଚାଶ ପଚାଶ ଶହେ ନେଲା।
ବେକାର ନାଉଁ। ସେ ଅଧିକ ରେଟରେ ନେଇଯାଉଚି।
କରିବା ଆଉଛି ତ ଆଉ କଣ କରିବା।
ହଁ।
ଆଉ ତାପରେ ସେ ଗଲା ଗପସପ କରୁଥିଲା ଦେଲା। ମୁଁ କହିଲି ଦେ ଗୋଟେ ଗପିପିଦବା ଟିକେ। ନାଇଁ କାମ ସଇଲାଣି କଣ ଓଳା ପୋଳା ସରିନି ଓଳା ପୋଳା ହବ।
ହୁଁ।
ଡୋଳା ପଳା। ଅଳା ପଳା ହେଇନି ହବ ଆଉ।
ହୁଁ।
ତମର ସବୁ ସରିଗଲାଣି କାମ?
ନାଇମ ମୋର ଦୁଆର ଓଳା ସଇଲାଣି ଘର ଫର ଓଳା ହେଇନାଇ।
ହୁଁ।
ଆଉ ମେଘ ପକଉଛି।
ହୁଁ।
ଆଉ।
ଆଉ କଣ ଖାଇଛ ଆଜି କଣ?
ଆଜି ତାଙ୍କର ହେଇଥିଲା ଆଇଁଷ। ଆଉ ଆମେ ଆମେ ତ ଆଇଁଷ ଖାଉନୁ ଆମର ସାଧା ହେଇଥିଲା। ଭାତ ଡାଲି ଆଉ ମ
କ ନୁହଁ
ମକା ଛଣା ହେଇଥିଲା। ଆଉ ଭେଣ୍ଡି ଚଟୁଣୀ ଆଉ ଝୁଡ ଝୁଡଙ୍ଗ ଆଳୁ ଭଜା।
ହଁ।
ହଁ।, ଆଉ ତାଙ୍କର ହେଇଥିଲା ଆଇଁଷ ସେମାନେ ବାପା, ମା, ଛୁଆ ଖାଇଲେ ଆଇଁଷ। ଆଉ ଆମର ସାଧା ଆଉ।
ଅହଁ। ଆଉ ରାମ ଲୀଳା ଦେଖିବାକୁ ଯାଇନ ଏଥରକ?
ଫୁଲ ପୋଖରି?
ହଁ।
ନାଇଁ ଫୁଲପୋଖରୀ ଫୋନ କରିଥିଲା ଯେ ସେ ବହେ କହିଲେ କଣ ଭାରତ ନୀଳା ହବ ମୁଁ କହିଲି ଭାରତ ନୀଳା ଗୁରା କିଏ ଦେଖୁଛି। ଆ ନା ଏବେ ସେ ପଛରେ ଶୁଣୁ ଶୁଣୁ ଶୁଣୁ ନୟାଗଡର ରାମନୀଳା ବଲା ଆଇଥିଲେ।
ହଁ।
କୁଆଡେ ଭଲ କଲେ ଦି ରାତି ଆଉ ବି ଗରମ ହଉଥିଲା ଇଛା ହେଲାନାଇ ଯିବାକୁ।
ମେନ ରାତି ନ୍ଦ୍ରୀ କାମ କଲା ବେଳକୁ ଚିଡି ମାରୁୁଛି।
ହଁ।
ଖରା ହଉଛି। ନଈ ରୁ ଆଇଲା ବେଳକୁ ଦଶଟା ବାଜି ଯାଉଛି। ଆଉ ଯୋଉ ଖରା ଆଉ ରାତିରେ ହଁ ଆମ ଗାଁ ରାମଲୀଳା ଦେଖିବାକୁ ଯିବିନି।
ଯାଅ।
ହଁ, ଆମ ଗାଁ ରେ ଭଲ ରାମନୀଳା ହୁଏ।
ହୁଁ।
ଆମ ଗାଁ ରାମନୀଳା କିନ୍ତୁ ମୋତେ ବହୁତ ଭଲ ଲାଗେ ଯେତେ ଥର ହେଲେ ବି ସେତେ ଭଲ ଲାଗେ।
ସେତେ ଭଲ ଲାଗେ।
ହୁଁ, ଆମ ଗାଁ ରେ ଛୁଆ ଗୁରା ମାନେ ସୁନ୍ଦର ଦେଖା ଯାଆନ୍ତି।
ତମ କଣ ଛୋଟ ଛୋଟ ପିଲା ନା ବଡ ବଡ ପିଲା।
ଆମର ଛୋଟ ପିଲା। ଭଲ ଲାଗେ କରନ୍ତି ହଁ, ଯୋଉ ଇନ୍ଦ୍ରିଜିତ ବଧ ରେ ଛୋଟ ଛୋଟ ପିଲା ସବୁ।
ହଁ।
ଓହୋ ଆଉ ଲକ୍ଷ୍ମଣୀ ଶକ୍ତି ପୂଜାରେ ଛୋଟ ପିଲା ବଡ ପିଲା ମିଶିକିରି। ଆଉ ଚାରି ଚାରି ପାଞ୍ଚଟା ବହି ଶିଖି ସେମତି ଆମ ଗାଁ ଅଛ ଆଉ
ହଁ।
ହଁ ମନ୍ଦିର ପଚିଶିଟାରେ ତିନି ରାତି କରିଥିଲେ ଦି ରାତି କରିଥିଲେ।
ହଁ।
ଆଉ ଭଲ କରିିଛନ୍ତି ଛକକୁୁ ଯାଆନ୍ତି ଏ ଯୋଉ ଆଞ୍ଚଳିକ ମଞ୍ଚକୁ।
ହଁ।
ସେ ସେଠି ବି କରିଥିଲେ ସେଇ ଇନ୍ଦ୍ରଜ ବଧ।
ଇନ୍ଦ୍ରଜିତ୍ ବଧ ହେଇଥିଲା।
ହଁ ଛୁଆ କିନ୍ତୁ ଭଲ ମୁଁ କିନ୍ତୁ ଯାଇନଥିଲି ଦେଖିବା ବାକୁ ନେଇ ଯାଇଥିଲି ଭାରି।
ହଁ।
ଆଉ ଧାକୁଲେଇ ରୁ ବୁଲିବାଲିକରି ଆଇଲା ବେଳକୁ ବାଧାଲିଆ ଲାଗିଲା ଆଉ ଗଲି ନାଇଁ।
ନା ମୋ ବୋଉ ଯାଇଥାଆନ୍ତା ଦେଖିବା ପାଇ।
ବଉ କଣ ଏକୁଟିଆ ଯାଇଥିଲା।
ନା ପୁଅ ସାଙ୍ଗରେ ଯାଇଥିଲା ଭାରି। ପୁଅ ସାଙ୍ଗେ ରେ ଯାଇଥିଲା ଦେଖିବାକୁ ପୁଅ ନେଇକିରି ଯାଇଥିଲା ପୁଅ ନେଇକି ଆଇଲା। ଆଉ ମୁଁ ମୁଁ ଆଉ ଯାଇନଥିନି ଆମ ବଡ ବୋଉ ବି ଯାଇଥିଲେ।
ମୋର ବା ଦେହରେ ସବୁ ଯୋଉ ଫଳି ଫଳି ଯାଇଛି ଆଉ ଯାଇଥିଲି ଡାକ୍ତର ଦେଖିବାକୁ ଓ
କୋଉ ଦିନ?
ଏଇ କାଲି ଯାଇଥିଲି ଡାକ୍ଟର ଦେଖେଇବାକୁ। ଆଉ ଡା କ୍ଟର ଦେଖିଲା ମେଡିସିନ ଦେଲା କହିଲା ଡାଇବେଟିସ ପ୍ରୋବ୍ଲେମ ଟିକେ ଦେଖୋଉଚି।
ଡାଇବେଟିସ ବାହାରିଗଲା?
ହଁ ଦେଖୋଉଚି ଟିକେ ଟିକେ ଆଉ ଟେଷ୍ଟ କରିବାକୁ କହିଚି। ପନ୍ଦର ଦିନ ପରେ ଜଣା ପଡିବ ଅଛି କି ନାହିଁ। ଅପେକ୍ଷା କରଚି ପନ୍ଦର ଦିନ ହେଇଗଲେ ଟେଷ୍ଟ କରିବି। ଆଉ ସେଇଥିପାଇଁ କା ଖିଆ ପିଆ ଟିକେ ଜଗିକି ରଖୁଚି।
ହୁଁ ଆଳୁ ଖାଉନ।
ଆଳୁ ବିଶେଷ ଖାଉନି, ଖାଉ ତ ନାଇଁ ଟୋଟାଲେ ବିଶେଷ କଣ ଆଜି ଟିକେ ଖାଇଦେଇଥିଲି। ଆଉ ମାଛରେୁ ଆଳୁ ନେଇଯାଇଥିଲେ ଚକଟି ଖାଇ ଦେଇଥିଲୁ ଟିକେ ଚକଟି ଖାଇଥିଲ୍। ମିଶି ମାସିକା ଖା।
ବି ଆଳୁ ଚିନି ମିଠା ଏ କମେଇଦେଲେ ବି କମିଯିବ ନା।
ଚାହା ଖାଉନି ଆଉ ଆଠ ଦଶ ବାର ଦିନ ହେଲାଣି ଚାହା ଖାଉନି।
ହଁ ବଳେ ଜଣା ଯିବ କୋଉ ଦୋସରୁ ହୋଉଚି।
ଦେଖିଆ ଡାଇବେଟିସ ଅଛି କି ନାଇଁ ଟିକେ ଟେଷ୍ଟ ଯଦି ହବ ତାହେଲେ ଜାଣିବୁ ଯେ ଗରମ ଅତିଶୟ ଗରମ ନେ
ଗରମରୁ ହୋଉଚି ଆଉ ତମେ ଥଣ୍ଡା ପଡିଗଲେ ବି ଥଣ୍ଡା ହେଇଯିବ।
ଦେହଯାକ କିଛି ଗୋଟେ ଫାଙ୍କା ଘର ସବୁ ଆଡେ ଫଳି ଫଳି ଯାଇଥିଲା।
ଏଇ ଏ ବର୍ଷ ବି କୋଉ ଗରମ ଭଳିଆ ଗରମ ହେଇଛି।
ହଁ।
ଗରମର ମ ମ ଜୀବ ଛାଡି ଯାଉଚି ଆଉ ଆମ୍ବ ପଣସ ପଚେଇଲା ଭଳିଆ ଆଉ।
ନେଇକି ଆଇଲି ତିନି ହଜାର ସାଢେତିନି ହଜାର ଟଙ୍କାର ମେଡିସିନି ନେଇକ ଆଇଲି। ଅଇଁଣ୍ଟିମେଣ୍ଟ ପାଉଡର ଅଇଁଣ୍ଟିମେଣ୍ଟ ଆଉ
ସେ ଗୋଟେ ଖେପେରେ ତିନି ହଜାର ସାଢେ ତିନି ହଜାର ପଇସା।
କିଡନିର ହେନେ ବୋହୁତ ଟଙ୍କା।
ହଁ।
ହଁ ସ୍କିିନର ସବୁଠୁ ଅଧିକା ଟଙ୍କା ହୋଉଚି ସ୍କିନର। ଆଉ ପାଉଡର ଗୋଟେ ଦେଲା ଦେହରେ ପକେଇବାକୁ।
ହୁଁ।
ଯେତେବେଳେ ଝାଳ ବାହୁରି ଧେବ ଗାଧେଇ ପାଧେଇକି ଆସିବୁ ମାନେ ପାଉଡର ପକେଇ ଦବ। ଆଉ ଗୋଟେ ଅଇଁଣ୍ଟିମେଣ୍ଟ ଦେଇଥିଲ ରାତିରେ।
ହଁ।
ଗୋଟେ ବଡି ଲୋସନ ଦେଇଥିଲା ଏ ନାଇଁ ବଡି ୱାଶ ଦେଇ ଥିଲା ଲୋସନ ନୁହେଁ ବଡି ୱାସ ଦେଇଥିଲା।
ଆ ସାବୁନ ଫାବୁନ ଲାଗୋଉନ?
ମୁଁରେ ଲଗୋଉନା ଦେହ ହାତରେ ଲଗୋଉନା ସେଇଆକୁ ସବୁଆଡେ ଲଗୋଉଛି। ଇଏ ସେ ପାଉଡର ପାଉଡର କିଛି ବି ଲଗୋଉନି ଅଲଗା ପାଉଡର। କିଛି ଲଗୋଉ ନାଇଁ।
ଆଉ ସେ ପାଉଡର ଦେଇଚି ଲଗେଇବାକୁ ମୁଇଁରେ।
ନାଇଁ ନାଇଁ ସିଏ ଦେହ ଯାକ ଦେଇଚି ସେ ପାଉଡର ଲଗେଇବାକୁ। ଏବେ ତାର ଫଳି ଯାଇଥିଲା ବୋଲିକ କି।
ହଁ ହଁ।
ସେ କହିଥିଲା ମୁହଁରେ ତମେ ଟିକେ ବଡି ୱାଶ ଲଗେଇ ପାରିବ। ଆ ଓ ପାଉଡର ବି ସେ ଜାଗା ଟାରେ ମାରି ପାରିବ ଯୋଉ ଜାଗା କୁଣ୍ଡେଇ ହୋଉଚି। ୱ। ସେଇୟା କରିଥିଲି ଟିକେ ଇଏ କମ୍ ଅଛି ପୁଣି ମେଡ଼ିସିନ୍ ଦେଇଥିଲା ଖାଇବାକୁ। ଡାଇ ଆଉ ଗୋଟେ ସିଏ ଗୋଟେ ମେଡ଼ିସିନ୍ ଟାଏ ଦେଇଥିଲା।
ହଁ।
ଆଉ ଗୋଟେ ସକାଳେ ଗୋଟେ ଖାଲି ପେଟରେ ଦେଇଚି ଦିନେ ଗୋଟେ ଖାଲି ପଟେ ଦେଇଚି ଦିନରେ ମାନେ ସନ୍ଧ୍ୟା ପାଞ୍ଚଟା ସାଢେ ଉଚ୍ଛଵ ଗୋଟେ ଖାଇବ।
ହୁଁ।
ଆଉ ଓ ରାତିରେ ଯାହା ଖାଇବୁ ଦିନରେ ଯାହା ଖାଇବୁ ଆଉ।
ହଁ।
ପଣି ଖାଇବ। ହେଲା।
ହେଁ ହେଁ ହେଁ ହଁ।
ଆଉ ଏବେ ଟିକେ କମିଚି ଟିକେ ଆଉ। ଗରମ ବି ଟିକେ କମ୍ ଅଛି ନା ବର୍ଷା ଫର୍ଷା ହେଲାଣିଠୁ? ଆଉ ଦିହହାତ ଟିକେ ଜାହାର।
ହଁ ଆଜ୍ଞା ଥଣ୍ଡା ପଡିଗଲାଣି ଏରିଆ ଥଣ୍ଡା ପଡିଗଲାଣି ପୁରା ଆଉ।
ହଁ ମୋର ଯୋଉ କୁଣ୍ଡେଇ କାଣ୍ଡେଇ ବି ହଉନି ଦେହଟା ଟିକେ ଭଲ ଲାଗୁଚି।
ଓହୋ ଗରମତ ସେତୋଳେ ଥିବ ଯେ ଝାଳ ବାହାରିବ ଯିବ ଛାଡିଯିବ ଆଉ।
କୁଣ୍ଡିଆ ହବକୁ ଇଆଡେ ମୁଁ ଯୋଉ ପଡି ଯାଇଥିଲି ଗାଡିରୁ।
ହୁଁ କୋଉଠି?
ହଁ।
ଗା ଗାଡିରୁ କୋଉଠି ପଇଲା?
ଏ କଟକ ରେ ପଡିଯାଇଥିଲି।
କେମିତି?
ଉଁ ଏଇ ଗାଡିରେ ଆସୁଥିଲି ହୁଦସ୍ତେ ଗୋଟେ ଲୋକଟେ ଗୋଟେ ରଙ୍ଗରୁ କିଏ ଯାଉଥୁଲା?
ହୁଁ।
ନେଇ। ଆମ ଏପରୁ ପଶି ଆସିଲା ହଠାତ୍ କିନା ବ୍ରେକ୍ ମାରିଲା ବେଳକୁ ମୁଁ ଗାଡି ରେ ଛିଟିକି ପଇଲି ଆଉ।
ହୁଁ କଣ ହେଇଥିଲା?
ହଁ ନା ଆଣ୍ଠୁ ଗୋଡ଼ ଛିଡି ଛାଡି ଯାଇଥିଲା ଆଣ୍ଠୁ ଟିକେ ମାଡ ହେଇଯାଇଥିଲା ଏମିତି ସବୁ। ଖଣ୍ଡିଆ ଖାବରା ଟିକେ ହେଇଥିଲା, ଆ ବେଶ ଆଘାତ ତମ ଦୟାରୁ ଠାକୁର ମତେ ବଞ୍ଚେଇ ଦେଲେ ଆଉ।
ହୁଁ।
ଆଉ।
ଆଉ କଣ, କଣ ହେଇସାରେ ଘିଅ ହେଇଥାନ୍ତି।
ମନେ ଠାକୁର ଟିକେ ବଞ୍ଚେଇ ଦେଲେ ଆଉ।
ଔଷଧ ପତର।
ଆଇଲ। ଅହଁ ତ ଆସିକି ଆମେ ଏଇଠୁ ଔଷଧ ପତ୍ର ଆଇଲୁ ଛକରୁ ଯୋଉ ମିଟୁ ଦୋକାନରୁୁ ଆଉ ସେଇଠୁ ଓଷଦପତ୍ର ଆଇଁଲୁ ସେ ସେ ଦେଖ ଥିଲା, ଗୋଡ ସଫା କରିଦେଲା ଯୋଉରା ବାଲି ଫାଲି ଲାଗିଥିଲା ଗୋଡ ସଫା ସୁଫି କରିଦେଲା।
ଉଁ
ଆଉ ମାରିଦେଲା। ତାପରେ ଅଏଣ୍ଟମେଣ୍ଟ ମାରିଦେଲା।
ଆ ଆଜି କଣ ଆଜି କଣ ତା ନଈରେ କଣ ମାଛ କୁଆଡେ ପ୍ରବଳ ଧରା ହଉଛି?
ଆଜି ପ୍ରବଳରୁୁ ପ୍ରବଳ ନଈରେ ମାଛ ଧରା ହଉଛି ଆମର ତ ମୋ ପୁଅ ମନା କରିଦେଲା ମୁଁ ଖାଇବିନେଇ, ହଁ ତା ବାବା କହୁଥିଲେ ତା ବାବା କହୁଥିଲେ ପୋହୋଳା ଆଣିଆକୁ ଏତ ମନା କରିଦେଲେ ଟୋକ ମନା କରିଦେଲା ବାବା ମୁଁ ପୋହୋଳା ଖାଇବିନି, ତା ବାବା ବଡ ମାଛ କୁୁ ସେରା ସାନ ଭଉଣୀ ଘରକୁ ଆଁ ଦି-କେଜି ଖଣ୍ଡେ ଦେଲେ ନେଇକି। ସେଠୁ ଧରିକି ଆଣିକି ମାଛ।
ହଁ
ହୁଁ।
ମୁ ନଈକି ଗଲାବେଳୁ ସବୁ ନୋକ ସବୁ ନମ୍ବର ନାଇନ ଲାଗିସି ସବୁ ଗାଡି, ମଟର। କିଲୋ, ଦେଢ଼ଶହ ନେଖା ନେଇଯାଉସୁନ ସବୁ ଆଉ!
ହଁ।
ପ୍ରବଳ ଲୋକ ଆଜି ହେଇସିନ୍ତି ଆଉ, ଉଠୁଛି ମାଛ ସେମିତି।
ହଁ।
ହଁ ସେ ନଳା ମୁହଁରେ ଯୋଉ ବର୍ଷା ପକାଉଛି ସିଆଡେ ମାଛ ଉଠୁଛି।
ଅହ।
ଆଉ ଆଉ ଲୋକ ତ ପୁରା ଥାଟ ଫଟା ହେଇ ନାଗିସିନ୍ତି ଆଉ! ଘରେ ଘରେ ଆଜି ଆଇଁସ ଆଉ।
ହଁ।
ଆଉ ରବବାର ମଜା। ଆଉ ରଖିବ କାଇଁ ସେଇଠୁ ଧରିକି ସେ